ହ୍ୟାଲୋ।
ହଁ ହଁ।
ଆଛା କଣ କରୁଛନ୍ତି।
ସେ ବା ଆସିଛି।
ଆ୍ଛା ସନ୍ଧ୍ୟାବେଳେ କଣ ଖାଇଥିଲେ।
ଚାହା ପିଥିଲି।
ଆଛା ଆ୍ଛା ଆଜି ଆପଣଙ୍କ ଆଡେ ବର୍ଷା ହଉଥିଲା।
ବହୁତ ଜୋରରେ
ଆଛା ଉ ବର୍ଷା ପବନ ବି ହଉଥିଲା କି‌‌।
ହଁ କନ ବର୍ଷା ଘଡଘଡି ବିଜୁଳି ସବୁ।
ଆଚ୍ଛା‌।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ତୁ? ହ୍ୟାଲୋ।
ହଁ।
ଆପଣ କିଛି କହୁନାହାନ୍ତି କଣ ପାଇଁ।
ଭୟେସ କଟି ଯାଇଥିଲା ହ୍ୟାଲୋ ହ୍ୟାଲୋ ତ ମୁଁ ହଉଛି।
ଆଚ୍ଛା ଆପଣ ରଜର କୁଆଡେ ବୁଲାବୁଲି କରିଥିଲେ।
ଆଜି।
ନାଇଁ ନାଇଁ ରଜ ଯୋଉ ଥିଲା କୁଆଡେ ବୁଲାବୁଲି କରୁଥିଲେ କି?
ହ ରାଜା ଯାଇଥିଲି କଟକ।
ଆଚ୍ଛା ନରେଜ ର କୋଉ ଜାଗା ଯାଇଥିଲେ?
ମହାରାଜା ଓ ସ୍ ପାଇଡ
ଆଜ୍ଞା।
ଓମ୍ପେଡ ଓମ୍ପେଡ ହମ୍ପେଡ ର ଗମେଣ୍ଟ ରେ ଅଛି।
ଆଜ୍ଞା ଆଜ୍ଞା ବୁଝିଲେ ଆଚ୍ଛା ସେଇଠି କଣ ଅଛି ଓମ୍ପେଟରେ।
ଓବେଟରେ ଯୋଉ କ୍ଷୀର ଦହି ଲସି। ଆ ମାନିିବା ଚରହଉଛି।
ହୁଁ ବୁଝିଲି। ତ ମୁଁ କହିଲି ଆପଣ କେବେ ପୁରୀ ଯାଇଛନ୍ତି?
ହଁ ଯାଇଛି ହଁ ଯାଇଛି।
ଆଚ୍ଛା ଦେଖନ୍ତୁ ପୁରୀରେ ଆମର ଓଡ଼ିଆ ଜାତିର ମହୁଡ଼ମଣି। ବା ଆମର ମହାପ୍ରଭୁ ଯାହାବି ଆମେ କହିବା କି ବଡ଼ ଠାକୁର। କି ଅ ଗରିବର ବନ୍ଧୁ ଯାହାବି କହିବା ତ ସେ ସେଠି ଅଛନ୍ତି ଠିକ୍ ଅଛି। ମହାପ୍ରଭୁ ଜଗନ୍ନାଥ ତ ଆମେ ଯେତେବେଳେ ତାଙ୍କୁ ଦେଖା ଦେଖିବାକୁ ଯାଉ ଠିକ୍ ଅଛି ତ ଆମକୁ ମାନେ ଅ ଚାରି ରୁ ପାଞ୍ଚ ଘଣ୍ଟା ଲାଇନରେ ଠିଆ ହେଲା ପରେ ଆମେ ତାଙ୍କର ଦର୍ଶନ ପାଉ ଠିକ ଅଛି।
ହଁ।
ଆପଣ ଧର ଯାଇଛନ୍ତି ପୁରୀ କି ଜଗନ୍ନାଥଙ୍କୁ ଦେଖି। ଦେଖିବାକୁ ତ ଆପଣଙ୍କର ସେଠି ଡେରି ହେଇଗଲା ଠିକ୍ ଅଛି।
ହଁ।
ବୁଝିପାରୁଛନ୍ତି ତ? ଆପଣଙ୍କ ମନରେ ଯୋଉ ଭିଡ ପାଇଁ ମାନେ କେବେ କିଛି ଦୁଃଖ ହେଇଛି। ଯେ ପ୍ରଭୁ ଏତେ ବାଟ ଆସଥିଲେ ଆପଣଙ୍କୁ ଦେଖା କରିବା ପାଇଁ କିନ୍ତୁ ଆପଣଙ୍କୁ ବିନା ଦେଖ ଆଜ୍ଞା ବିନା ଦେ ଆଚ୍ଛା।
ଯାଇପାରିବି ନାହିଁ।
ଆଜ୍ଞା।
ସେଇ ଟାଇମ୍ ରେ ଯାଇପାରିବେ କୁହନ୍ତୁ।
ନାଇଁ କୁହନ୍ତୁ ଆପଣ କୁହନ୍ତୁ ତ ମୁଁ କହୁଛଛି କୁହନ୍ତୁ ଆପଣ।
ସେଇଟା ଆମେ ତ ପ୍ରଭୁଙ୍କୁ ଡାକା ହୁଏ ଆମ ଆସିଛି ଏତେ ଦୂରରୁ ଦେଖିପାରିବିନି। ଏତେ ଟାଇମ୍ ହେଲାଣି ଠିଆ ହେଲେଣି କଣ କରିବି? କିଛି କର ଏମିତି କିଛି।
ଆଚ୍ଛା ମୁଁ କହିବା କଥା ସେ ଯୋଉ ଭିଡ ଟା ହଉଛି ସେ ଭିଡକୁ କମେଇବା ପାଇଁ। ଆପଣଙ୍କର କିଛି ସଜେସନ୍ ରହିବ କି ନାଇଁ କେମିତି କଣ କଲେ ଭିଡଟା ମାନେ କଣ କମ ହେଇପାରିବ ଯେ ସମସ୍ତେ ଯେମତି ସୁବିଧାରେ ଦେଖିପାରିବେ ଠାକୁ ଠାକୁରଙ୍କୁ କାରଣ ସମସ୍ତେ ତ ଠାକୁରଙ୍କୁ ଦେଖିବାକୁ ହିଁ ଆସୁଛନ୍ତି ନା ଦୂର ଦୂର ଦରରୁ।
ହଁ।
ତ ସେମିତି କିଛି ଅଛି ଯେ ଯେମିତି ସମସ୍ତେ କଣ କରିବେ ନା ଭଗବାନଙ୍କୁ ଦେଖିପାରିବେ ଭଗବାନ ତ ସମସ୍ତଙ୍କର ନା।
ହଁ।
ଦେଖନ୍ତୁ ମୁଁ କହିବା କଥା ଆ ଉପରେ ଆମେ କ ମାନେ କିଛି ସଚେତନ ମୂଳକ କରିପାରିବା ଫାଷ୍ଟେ ଆମେ କଣ କରିବା ନା ଯୋଉ ଭିଆଇପୀ ଦର୍ସ ସନ୍ଟାକୁ ଆଗ ବନ୍ଦ କରିବା। ଆଜ୍ଞା, ତାପରେ ଯୋଉ ଅଧା ଯାଇ ଅଧା ଇଏ କହୁଛନ୍ତି ସେଇଟା ନ କରିକି ଆମେ କଣ କରିବା? ଯେମିତି ଆଗରୁ ଆମର ଲାଇନ୍ ବାଇ ଲାଇନ୍ ଯାଉ ଥିଲେ ସେମତି ଯିବେ ମନ୍ଦିର ଭିତରେ ହିଁ ପାଞ୍ଚଶହ ଲୋକଙ୍କୁ ଛାଡିବେ। ତାପରେ ପାନଶ ଲୋକ ଖାଲି ହେଲା ପରେ ଇଏ କରିବା। ଯୋଉ ଚାରି ଦୁଆର ଖୋଲିବା କଥା ଚାରି ଦୁଆର ନ ଖୋଲିକି ଆମେ ଯୋଉ ଟେ ଆଜ୍ଞା, ଗୋଟେ ଦୁଆର ପଟେ ଯିବା। ତ ସେମିତି କଲେ ମୁଁ ଜାଣିବାର ସବୁ ଲୋକ ଠାକୁରଙ୍କୁ ଦର୍ଶନ କରିପାରିବେ। ଆଉ ଗୋଟେ ବଡ ପ୍ରୋବ୍ଲେମ ହଉଛି ଯଦି ଆପଣ ଜଣେ ଦିନ ମଜୁରିଆ କିମ୍ବା କୌଣସି ଗରିବ ଶ୍ରେଣୀର ଲୋକ କ ଧର ଯାଇଛି ଜଣେ ଗରିବ ଲୋକର ଅ ଦି ଦୈନିକ ରୋଜଗାର ହଉଛି ପାଞ୍ଚଶହ ଟଙ୍କା ଠିକ ଅଛି। ସେ ଯଦି ତାର ଇଛା ଅନୁସାରେ ସେ ତା ପରିବାରକୁ ନେଇକି ପୁରୀ ଯିବ ତ ଭଡା ତ ତାକୁ ଯାହା ହେଲେ ଚାରି ରୁ ପାଞ୍ଚ ହଜାର ପଡି ଯାଉଛି। ଖାଇବା ବାବଦରେ ଖର୍ଚ୍ଚ ଅଛି, ମନ୍ଦିର ଭିତରେ କିନ୍ତୁ ବହୁତ ଦୁଃଖ ଲାଗେ। ଯେ ପଣ୍ଡା ମାନେ କଣ କରନ୍ତି ନା ଆମେ ଭଗବାନକୁ ଦେଖିବାକୁ ଯାଉଛେ ଠିକ ଅଛି। ସେମାନେ କଣ କରନ୍ତି ନା ଠାକୁରଙ୍କର ଯୋଉ ତୁଳସୀ ଟିକେ ତାକୁ ଦବାକୁ ବି ଆମଠୁ ପଇସା ନିଅନ୍ତି ସେଇଟା କେତେ ଦୂର ଠିକ କଥା?
ଏତ ଭୁଲ କଥା ତାଙ୍କ ଇଏ ପାଇଁ ସିଏ ପଇସା ନଉଛନ୍ତି କି ପଇସା ଦିଅ ଆମେ ତମକୁ ଜଗନ୍ନାଥ ଇଏ ତ ଦବୁ ଇଏ। ସେ ଦେବୁ ଏମିତି କହୁଛନ୍ତି।
ଆଜ୍ଞା। ତାପରେ ସେ ମୁଁ କହିବା କଥା ସେମିତି ଆକ୍ଚୁଆଲି କରିବାଟା ଭୁଲ। କାରଣ ସମସ୍ତେ ତ ମନ୍ଦିର ଭିତରକୁ ପର୍ସ ହରିକା ନେଇକି ଯାଆନ୍ତିନି ନା। ତ ସେଠି ପଇସା ମାଗିଲେ କିଏ ଦବ? ବୁଝୁଛନ୍ତି ନା ଧର ଗୋଟେ ଗରିବ ଲୋକ ଟିକେ ଅତି ସରାଗରେ ତା ବାଡିରୁ ତୁଳସୀ ହା ତୋଳିକି ଗୋଟେ ମାଳଟେ କରିକି ନେଇଛି ଯଦି ସେ ମନ୍ଦିର ଭିତରକୁ ନେଇକି ଯାଉଛି ନନା ମାନେ କହୁଛନ୍ତି। ନାନ ମାନେ କହୁଛନ୍ତି କି ଯେ ସେଠି କଣ ନା ଆପଣଙ୍କ ତୁଳସୀ ମାଳ ଚଡା ହେଇପାରିବ ନାହିଁ କାହିଁକି? ତ ମୁଁ କହିବା କଥା ମନ୍ଦିର ଭି ଭିତରେ ଯୋଉ ତୁଳସୀ ମାଳ ବିକ୍ରି ହୁଏ ହ ଆପଣ ଯୋଉଟା ଘରୁ କରିକି ନେଇକି ଯାଇଥିବେ ତା ଭିତରେ କିଛି ଡିଫରେନ୍ସ ଥାଏ କି?
ନା।
ଆଛା ଆପଣ ଧର ଜଗନ୍ନାଥ ଧାମ ପୁରୀ କୁ ଯାଇଛନ୍ତି ଠିକ ଅଛି।
ଆଜ୍ଞା।
ଆପ ଆପଣ ତ ନିଶ୍ଚୟ ଯାଇଥିବେ ଆପଣ ଯେହେତୁ ଆପଣଙ୍କୁ କୋଡିଏ ବାଇଶି ବର୍ଷ ହବନି। ଆପଣ ନିଶ୍ଚୟ ଥରେ ଅଧେ ତ ଯାଇଥିବେ ପୁରୀ।
ଆଜ୍ଞା।
ହଁ ଆପଣଙ୍କର ମାନେ ଯୋଉ ଅନୁମତି ଟା କଣ ଠାକୁରଙ୍କ ପ୍ରତି? କିମ୍ବା ପୁରୀ ର ନନାଙ୍କ ପ୍ରତି କଣ ଅଛି ମତେ ଟିକେ ସେ ବିଷୟରେ କହିବେ କି?
ଏମତି ତ ଭଗବାନଙ୍କ ଡୋରି ଯେତେବେଳେ ଲାଗେ ଯାଉ କି ଭଗବାନଙ୍କୁ ମାନୁ ବୋଲି ଆମେ ଯାଉ ଏ ତ ପଣ୍ଡା ମାନେ ଯୋଉ ଅଛନ୍ତି ସେ ତ ସବୁ କଥାରେ ପଇସା ଦିଅ ଆମେ ଦର୍ଶନ କରରେଇବୁ ଇଏ କରରେଇବୁ। ଏମିତି ସବୁ କୁହନ୍ତୁ।
ଆଜ୍ଞା କିନ୍ତୁ ଦେଖନ୍ତୁ ସବୁଠୁ ଦୁଃଖର କଥା ହଉଛି ଯେ ଯଦ ଗୋଟେ ଛୋଟ ଛୁଆଟିକୁୁ ଆପଣ ନେଇକି ଯାଉଛନ୍ତି ନା ଭିଡ ଭିତରେ ତ ଆପଣ ବହୁତ ପ୍ରକାର କାର ହଇରାଣ ଏବେ ଏବେ ଯୋଉ ଗଲା ଏକାଦଶୀରେ ଆମେ ଯାଇ ଥିଲ ପୁରୀ ଆମେ ସାଢେ ଦଶଟା ସୁଧା ଆମେ ପୁରୀରେ ପହଞ୍ଚି ଗଲୁ ଠିକ ଅଛି ତା କୁକୁରଙ୍କୁ ଦର୍ଶନ କରିବାକୁ ଆମକୁ ସାଢ଼େ ଛଅଟା ଲାଗିଗଲା ସଖାଳ ମାନେ ଅ ସାଢେ ଦଶଟା ରୁ ସାଢେ ଛଅଟା ଭାବନ୍ତୁ ଲାଇନ ରେ ମାନେ ସେଠି ଭକ୍ତି ଆଉ କଣ ଆସିବ ମାନେ ପେଟରେ ଭୋକ ଠାକୁରଙ୍କୁ ଦର୍ଶନ କରିବା କେମିତି ଦର୍ଶନ କରିକି ଆମେ ଖାଇବୁ। ବୁଝୁଛନ୍ତି ନା? ତ ଏମିତି କରିବା ଦ୍ଵାରା କଣ ହଉଛି ନା ଲୋକଙ୍କ ମନରେ ଯୋଉ ଆଶାଟା ଥାଏ ନା ଭଗବାନଙ୍କ ପ୍ରତି ସେଇଟା ଆସ୍ତେ ଆସ୍ତେ କମି ଯାଉଛି। ବୁଝିପାରୁଛନ୍ତି ନା ତ ଆଉ କିଛି ଥାନ୍ତି ଆଉ କିଛି ଥାଆନ୍ତି ଲୋକ କଣ କରନ୍ତି ନା ଜଗନ୍ନାଥଙ୍କୁ ଦର୍ଶନ ନକରି ସିଧା ଯାଇ ସମୁଦ୍ର କୂଳରେ ସମୁଦ୍ରର ମଜା ଉଠାନ୍ତି ବୁଝିପାରୁଛନ୍ତି ନା? ଆଜ୍ଞା ତ ଆଉ କିଛି ଲୋକ ଥାଆନ୍ତି ଯୋଉମାନଙ୍କର ଭାବନା ଥାଏ ନାଇଁ ମୁଁ ଜଗନ୍ନାଥଙ୍କୁ ଆଗକୁ ଦର୍ଶନ କରିବି ତାପରେ ଯଦି ସମୁଦ୍ର ଯାଇହବ ଯିବି ନହେଲେ ଘରକୁ ଫେରିବି। ବୁଝିପାରୁ କିନ୍ତୁ ଯଦି ଆମେ ଦୁଇଟି ଭାବନା ନେଇକି ଯିବା। ଯେ ସମୁଦ୍ରରେ ବୁଲିବା ପୁରୀ ଠାକୁରଙ୍କୁ ଦର୍ଶନ କରିବା। ଏ ଦିଟା ସମ୍ଭବପର ନୁହେଁ ତ ଆ କେତେବେଳେ ଯେତେବେଳେ ଯେତେବେଳେ ଆପଣ ନିଜ ଗାଡି ନେଇକି ଯାଉଛନ୍ତି।
ଆଜ୍ଞା।
ତ ମୁଁ କହିବା କଥା ନ ଯିଏ ଯେତେବେଳେ ଆପଣ କଣ କହୁଛନ୍ତି? ନା ଏସବୁ ଇଏ କରୁଛନ୍ତି ଆପଣଙ୍କର ସେଇ ରେ ହିଁ ଆପଣ ଖର୍ଚ୍ଚନ୍ତ ଧର ଆପଣଙ୍କର ଟିକେ ମହାପ୍ରସାଦ ଖାଇବାକୁ ଇଛା ହେଲା ଠିକ ଅଛି।
ଆଜ୍ଞା।
ସେ ମହାପ୍ରସାଦ ଟିକେ ଯଦି ଆପଣ ଛଅ ଜଣଙ୍କୁ ନେଇକି ଯାଇଛନ୍ତି ତ ଆପଣଙ୍କ ମହାପ୍ରସୁଟା କିଣିଲା ବେଳକୁ ଆପଣଙ୍କୁ ଗୋଟେ ପ୍ଲେଟ କୁ ଦୁଇଶହ ଟଙ୍କା ହିସାବରେ ବାରଶହ ଟଙ୍କା ହେ ଯଦି ଆପଣ ଖାଲି ସେଥିରେ ତ ପୁଣି ପେଟ ବି ପୁରିବନି ସେ ଯେତିକି ଖାଇବା ଦଉଛନ୍ତି ତାପରେ ଆସିକି ଆପଣ ବାହାରେ ଖାଇବେ ଯେ ଗୋଟେ ସାଧାରଣ ଲୋକ ପାଖରେ ଯଦି ସେ ଯାଉଛି ପୁରୀ କ ତ ଏତେ ପଇସା ଖର୍ଚ୍ଚ କରିବା ଅପେକ୍ଷା ସାଧାରଣ ଲୋକଟି ମନରେ ଭାବିବ ନାଇଁ ସେଇ ପଇସାରେ ମୁଁ ମୋ ଘର ପାଞ୍ଚ ଦିନ ଖଣ୍ଡେ ଚଳିଯିବ ଆରାମସରେ ବୁଝିପାରୁଛନ୍ତିନି ତ ଆପଣ ଏମିତି କେବେ ଯାଇଛନ୍ତି ଆପଣଙ୍କ ଘର ଲୋକଙ୍କ ସହିତ ପୁରୀ କ ଯୋଉଥିପାଇଁ କିଛି ନା କିଛି ଅସୁବିଧାରେ ପଡିଛନ୍ତି କହିବେ କି
ହଁ ଯାଇଛିି ବଉତ ତରଫ
ଖାଇସାରିକି ଖାଇବୁ ହ ହଁ କୁହନ୍ତୁ
ଯାଇଛି ଦ ଲେଟ୍ ହୁଏ ଖାଇବା ଆସିବାଉ ତାପରେ ପ୍ରୋବ୍ଲେମ ମିଳେନି ବି ପେଟ ବି ପୁରରେ ବାହାରେ ଆସିବି ହୋଟେଲରେ କି କୋଉଠି ଖାଉ
ଆଜ୍ଞା ତ ମୁଁ କହିବା କଥା ଯୋଉ ଲୋକଟି ଆସ୍ଥା ନେଇକି ଯାଇଥାଏ ନାଇଁ ମୁଁ ଠାକୁରଙ୍କୁ ଆଖି ପୁରେଇ ଦେଖିବି କିମ୍ବା ଦର୍ଶନ କରିବି କିମ୍ବା ଅ ଭୋଗ ଖାଇବି କି କୋଇଲି ବୈକୁଣ୍ଠ ଦର୍ଶନ କରିବି ଏବେ କଁ କହୁଛି ନା କୋଇଲି ବୋଲି ବୈକୁଣ୍ଠ ଯଦି ଆପଣ ଦର୍ଶ୍ ସନ୍ କରିବାକୁ ଯାଉଛନ୍ତି ସେଠି ବି ଆପଣଙ୍କୁ ପଇସା ଦବାକୁ ପଡ଼ୁଛି ଦେଖନ୍ତୁ ଘରୁ ବା ହାରିବେ ମାନେ ଆପଣ କୌଣସି କାମରେ ଘରୁ ପାଦ କାଢ଼ିବେ ମାନେ ଆପଣଙ୍କ ପାଖରେ କିଛି ଥାଉ କି ନଥାଉ କମ ସେ କମ ଶହେ ଟଙ୍କା କି ଅଟେ ଥିବା ଗାଡ଼ି ଆଜ୍ଞା ଗାଡ଼ି ଯେହେତୁ ନେଇକି ଯାଉଛନ୍ତି ପେଟ୍ରୋଲ କୋଉଠି ସରିବ। ସେଥିପାଇଁ ଚୁଁ ମାନେ ଇଏ ରହିବା ଦରକାର ତାପରେ ବ ଖାଇବେ ତ ପୁଣି। ତ ଏମିତି କଲେ ଗୋଟେ ସାଧାରଣ ଲୋକ ପକ୍ଷରେ ଦିନକୁ ଦିନ କଷ୍ଟକର ହେଇ ପଡୁଛି। ଯେ ମାନେ ନିଜର ଇଚ୍ଛା ଅ ମାନେ ଦେଖିବ ସବୁ ଆସ୍ତେ ଆସ୍ତେ ମରିି ଯାଉଛି। ବୁଝି ପାରୁଛନ୍ତି ନା?
ଆଜ୍ଞା।
ହାଲୋ।
ହାଲୋ।
ହାଲୋ ହଁ। ହଁ ତ ବୁଝିପାରିଲେ ନା କଣ ସୁବିଧା ହଉଛି। ତ କିନ୍ତୁ ସବୁ ପୁଅ ଦୁଃଖକୁ ଛାଡ଼ିକି ଯେତେବେଳେ ଆମେ କାଳିଆର ମୁହଁ ଦେଖିଦବୁ ନା। ସବୁ ଦୁଃଖ ଆମର ହାଲ୍ କା ହେଇଯାଏ ତା ମୁହଁ ଦେଖିଦେଲେ ସବୁ ଖୁସି ଗ ଅ ମାନେ ସବୁ ଦୁଃଖ ଗୋଟେ ପଟେ ତାକୁ ଦେଖିବାର ଖୁସି ଅଲଗା ପଟେ। ନାଇଁ କି?
ହଁ ସତ କଥା।
ଆଜ୍ଞା ହଉ ଆପଣଙ୍କ ସହିତ କଥା ହେଇକି ମତେ ବୋହୁତ ଭଲ ଲାଗିଲା ମୁଁ ଟି କେ ଫାଙ୍କା ହେଇକି ଆପଣଙ୍କୁ କଲ୍ କରୁଛି ରଖୁଛି ଆଜ୍ଞା।
ଆଜ୍ଞା।
ଆଜ୍ଞା।